କଣ କରୁଥିଲୁ।
ଏଇ ବସିଛି ଆଉ।
ହୁଁ ଖାଇ ପିଆ ସାରିଲାଣି।
ହଁ ଖାଇ ପିଇ ସାରିଲିଣି। ଆଉ ତମେ?
ହଁ ମୁଁ ବି ଖାଇସାରିଲାଣି। ଏଇ ଯିବୁ ରଜ ଆସିଲାଣି ନା ଅପା ଘରକୁ ନେଇଦବୁ ରଜ ଜିନିଷ ତ ବାହାରୁଛ ଆଉ।
ଓ କଣ ଯୋଉ ଭାର ନିଅନ୍ତି?
ହୁଁ ରଜ ଭାର ଜିନିଷ ସବୁ ନେଇଦବୁ ଆଉ।
ହଁ ହଁ।
ହଁ।
କାମ କରି କରି ବାଧା ହେଇକି ନିଦ ମ ଆଇଲାଣି। ପଖାଳା ଯୋଉ ଖାଇ ଦେଇେଇଛୁ
ହଁ ହଁ।
ଆଜି କଣ ତୋର କାମ ଥିଲା କି?
ଏଇ ସଫାସୁତୁରା କାମ ଆଉ। ତଳ ଘରଟା ତ ରୋଷ ହଁ ହଁ। ତଳ ଘର ତ ରୋଷେଇ ଘର ସେଟା ତ ମାମା ସବୁ ସଫାସଫି କରିଦେବେ। ଆଉ ଏଇଟା ଉପର ଘର ଯଉ ଶୁଆ ଶୁଇ ହଉଚି, ଏଇଟା ସବୁ ମୁଁ ସଫାସଫି କରିବି ଆଉ
ଅହୋ। ନା ତମ ଗାଁରେ ସବୁ କଣ କଣ ସବୁ ପୂଜା ପର ଏମତି ହୁଏ କି ଯେମିତି ରଜ ଆଉ ଏମିତି କଣ କଣ ସବୁ ବଡ ବଡ ପର୍ବ ମାନେ ପାଳନ କରାଯାଏ?
ଉଁ, ଆମର ଏଠି ରଥଯାତ୍ରା ଏବେ ହବ। ରଜ ପରବ ତ ଦେଖିବ ରଥଯାତ୍ରା ପଳେଇ ଆସିବ।
ହୁଁ।
ରଥଯାତ୍ରାଟା ମାନେ ବଢିଆ ହୁଏ। ଠାକୁରଙ୍କ ରଥ ତିଆରି ତ ଚା ମାନେ ଚାଲିଲାଣି କେବେଠୁ ରଥ ତିଆରି ଚାଲିଲାଣି। ଅଥଯାତ୍ରା। ଏବେ ହବ। ଅ ମାନେ ହେଇଟା ପୁରା ବହୁତ ବଢିଆ ଧୁମଧାରକଡେ ହୁଏ। ମାନେ ଗାଁର ଯଉଁ ମାନେ ଚେୟାରମ୍ୟାନ୍ ଯିଏ ଅଛନ୍ତି, ସେମାନେ ସବୁ ଆସନ୍ତି। ଆ ଯଉଁ ଆଉ ସବୁ ମାନେ ଲୋକ କିନ୍ତୁ ବହୁତ ମାତ୍ରାରେ ଭିଡ଼ ହୁଅନ୍ତି ରଥ ନେଇକି ଯାଆନ୍ତି। କୁଆଡ଼ୁ କୁଆଡ଼ୁ ଲୋକ ଆସନ୍ତି ତା ମାନେ ଠିକଣା ହିଁ ନାହିଁ। କିଏ କହେ ମାନେ ପୁରୀରେ ଭିଡ଼ ହୁଏ। ବୋଲି। ମୁଁ ଭାବୁଚି ଏଠି ଏତିକି ଭିଡ ହଉ ଥିବ, ଆଉ ମତେ ଲାଗୁଚି ପୁରୀ ଏଠିକା ପୁରା ଦିଟାଙ୍କୁ ପୁରା ସମାନ ହିଁ ହେଇଯିବ ମତେ ଲାଗୁଛି ଏଠି ଯେତିକି ମାନେ ଭିଡ ହଉଚି। ମାନେ ପୁରୀରେ କଣ ଛାତ ଫାତ ନାହିଁ କି ବରଦାଣ୍ଡ ଟା ଲୋକ ସବୁ ଦେଖୁଥିବେ। ଯାହାର ବି ଅଛି ବର୍ଦାନ ରୁ ମାନେ ବହୁତ ଦୂରରେ। ସେମାନେ କଣ ଛାତ ଉପରେ କି ଓ ମାନେ କବାଟ ଝରକାରେ ଦେଖିଦଉଥିବେ ସବୁ। ବର୍ଦାନଣ୍ଡଟା ଆଉ କଣ ମାନେ ପୁରା ମେଲା ଜାଗା ନା। ଆଉ ଏଠି କଣ ମାନେ ଏ ଉଁ ଏଠି ଆମ ଜଗନ୍ନାଥ ମନ୍ଦିର ମାନେ ଘର ଦ୍ୱାର ତ ଜାଣିଥିବ ମାନେ ଗାଁ ମାନଙ୍କରେ ଗାଁ ଆଖପାଖ ମାନେ ସାମ୍ନା ସାମ୍ନି ଘର ସବୁ ଲାଗିଚି। ଏ ଆଉ ଅ ଯୋଉ ଏପଟେ ମାନେ ଛାତ ଫାତ ମାନେ ଏପଟେ ମନ୍ଦିର ରହିଲା ଜଗନ୍ନାଥଙ୍କ ମନ୍ଦିର, ଏପଟକୁ ଟିକେନକୁ ଗଲେ ବର୍ଦାଣ୍ଡ ଛକ। ମାନେ ଲ କ୍ଷ୍ମି ମାଙ୍କ ମନ୍ଦିର ଦେଇକି ଯିବେ ବର୍ଦାନରେ। ଆ ଏଠୁ ଯୋଉ ଟି ସବୁ ମାନେ ଛାତ ଫାତରେ ପ୍ରାୟ ଲୋକ ଉଠେଇବା ପଡନ୍ତି। ଆଉ ଯୋଉଠି ଗଳି କନ୍ଦି ମାନେ ଆଉ ବାଟ ନଥିବ ସେ ଜାଗା ମାନେ କଟକ ବାଲିଯାତ୍ରା ଭଳିଆ ହେଇଥିବ ସେ ଜାଗା ସବୁ। ଜଗାକୁୁ ତ ଦେଖିବା ପାଇଁ ଜାଣିଥିବ କେତ ସେ ଲୋକ ମାନେ କୁଆଡୁ କୁଆଡୁ ଆସନ୍ତି ଯେ ମାନେ ତାଙ୍କର ଗୋଟେ ମାୟା ଡୋରି ଲାଗିଯାଏ ଆସନ୍ତି ସବୁ ଆଉ। ମାନେ ଭିଡ ବୁ ଯୋରେ ମାନେ ଏଠି ମାନେ ପୋଲିସ ପ୍ରୋଟେକ୍ସନ୍ ବାଧ୍ୟ ହେଇକିନା ଆସନ୍ତି ଆଉ। ଲେଡ୍ ମାନେ ଏକରେ ମହିଳା ପୋଲିସ ସେ ସେପଟେ ପୁରୁଷ ପୋଲିସ ଆସନ ନ୍ତୀ ସବୁ ଆଉ।
ହଁ ଆମର ବି ତ ଇଆଡେ ଏମତି ହୁଏ। ଆମ ଗାଁରେ ତ ହୁଏନି ଆମ ଗାଁରେ ଜଗନ୍ନାଥ ମନ୍ଦିର ନାହିଁ ଆମର ଗୋଟେ ପାଖ ଗାଁରେ ହୁଏ ଯେ ଆମେ ସେ ରଥଯାତ୍ରା ସେଠିକି ଯାଉ ରଥ ଟାଣି ପାଖ ଗାଁରେ ହୁଏ ରଥଯାତ୍ରା ହୁଏ ହୁଁ ରଥଯାତ୍ରା ହୁଏ ତାପରେ ସମସ୍ତେ
ରଥ ଫଥ ମୁଁ କିନ୍ତୁ ଟାଣେନି କିନ୍ତୁ ଛୁଇଁଦେବି ସେଠିକିନା ବସିଥିବି ରଥ ଯଦି ଯାଉଥିବ ଛୁଇଁଦେବି ଟିକେ ଆଉ।
ହୁଁ ଆମେ ବି ବେଶୀ ଜୋରେ ଟାନୁ ନା କମ୍ ବାଟ ଟାଣୁ ଆଉ। ଆମେ ଯୋଉ ଆମ ଘର ବାଟେ ଯେତେବେଳେ ଯାଏ ଆମେ ସେଇ କମ୍ ବାଟ ଯାଏ ଟାଣ ନଉ ଟିକେ। ତାପରେ ସେଇ ଡୋର ସେଇଆ ତାର ତାପରେ ଯୋଉଟା ସେଇଠି ଭୋଗ ଲାଗିଥାଏ ଠାକୁରଙ୍କର ଯାହା ଯାହା ସବୁ ଭୋଗ ଲାଗେ ହଁ ସେ ସବୁ ପୁଣି ଦିଅନ୍ତି। ଯୋଉମାନେ ଦର୍ଶନ କରିଯା ଯାଆନ୍ତି ଆମେ ଯୋଉ ଦେଖି ଯାଇଥାଉ ଦିଅନ୍ତି ସେଟା ଶେଷରେ ଯେତେବେଳେ ସନ୍ଧ୍ୟା ହବ ଦିଅନ୍ତି ତାପରେ ଏମିତି ସବୁ ତାଙ୍କର ସବୁ ଗୋଟେ ଗୋଟେ ପର୍ବ ଚାଲେ ସ୍ନାନ ପୂର୍ଣ୍ଣିମା ହୁଏ ଏମତି ସବୁ ଅନସର ତାପରେ ତ ରଥଯାତ୍ରା ଆସେ ଭାରି ରଥଯାତ୍ରା ପରେ ସେଠୁ ବାହୁଡା ହୁଏ ବାହୁଡ ଯାତ୍ରା ସୁନାବେଶ ଏମିତି ବେଳେବେଳେ ଗୋ ଗୋଟ ଗୋଟେ ଦିନ ହୁଏ ନୀଳାଦ୍ରି ବିଜେ ଏମିତି ଗୋଟେ ଗୋଟେ ହୁଏ ଜଗନ୍ନାଥଙ୍କର ଆଉ। ଆମର ଏତେ ଏପଟେ ରଥଯାତ୍ରା ଆଡୁ କିଛି କିଛି ଦିନପରେ ପୁଣି ବାହୁଡା ବାହୁଡା ଟା ହୁଏ ଅଲଗା ସୁନାବେଶହେରିକା ଏତେ ମୁଁ ଦେଖି ଯାଏନି ମାମୁଁ ଘରେ ଯେବେ ଥାଏ ମାମୁଁ ଘରେ ହୁଏ ସେଠି ମୁଁ ସୁନାବେଶ ଟା ଦେଖେ। କିନ୍ତୁ ଗାଁରେ ବା ବାହୁଡ଼ା ଟା ହୁଏ।
ହଁ ରଥଯାତ୍ରା ହୁଏ ଏଇଠି। ମାନେ ବହୁତ ମାନେ ଯୋଉ ଭିଡ ଯୋଉ ଲାଗେ ମାନେ ସେ ସିଏ ଗୋଟେ ମୁଁ ରଥ ଟାଣିନି କଣ ପାଇଁ ନା ଏତେ ଯୋଉ ଭିଡ କାଳେ ଚାପି ଚୁପା ଦେବେ। ସେତେରେ ଯୋଉ ମାନେ ଯୋଉ ସ୍ପ୍ରେ ସବୁ ଲଗେଇଥାନ୍ତି। କାଳେ କିଏ ଚେତା ଫେତା ବୁଡ଼ିଯିବ। ଏତେ ଭିଡରେ କି ଦଳି ଦୁଳା ପକେଇବ ନା ଆଉ ଲୋକ ଅନେଇଥିବେ କି ରଥ ଗଡିବ କା ଚକ ଚାପି ଚୁପା ହେଇଯିବ କି ଦଳି ଦୁଳା ପକେଇବେ ଲୋକମାନଙ୍କୁ। ଛୋଟ ଛୁଆ ଟାଣୁଛନ୍ତି କି ଝିଅ ପିଲାମାନେ ମୁଁ ହେଟାକୁ ଟାଣେନି।
ଭିଡ ଥାଏ ନା ଆମର ବି ଏପଟେ ସେମତି ଭିଡ ଥାଏ ସମସ୍ତେ ତ ଆମର ତ ମେନ ରଥଯାତ୍ରା ହଉଛି ପୁରୀରେ କିନ୍ତୁ ସମସ୍ତେ ତ ପୁରୀ ଯାଇପାରନେ ତାପରେ ପୁରୀରେ ଏଇ ରଥଯାତ୍ରା ସମୟରେ ବହୁତ ଭିଡ ହୁଏ। ଏମିତି କାଁ ଭା ଲୋକ ଯାଆନ୍ତି କିନ୍ତୁ ସେତେ ତ ଯାଆନ୍ତିନି ତେଣୁ ନିଜ ନିଜ ଗାଁରେ ଯୋଉଟା ହଉଛି ସେଇଟା ମାନେ ସେଇଠି କରିଦିଅନ୍ତି ଆଉ।
ହଁ ଆମର ତ କ ମାନେ ଯୋଉ ବଡ ରଥ ଯାଇଥିଲା ପରେ ଛୋଟ ଛୁଆ ଯୋଉ କୁନି କୁନି ରଥ କରିଥିବେ ସେମାନେ ସବୁ ନେଇକି ଯିବେ ତାଙ୍କ ପଛେ ପଛେ ରଥ। ଆଉ ଆମ ତ ଆର ବର୍ଷ ସେମିତି ଗୋଟେ ହେଇଥିଲା ଯେ ମାନେ ଯୋଉ ଝିଅ ପିଲା ଦଡା ଦଡି ହେଇକି ସବୁ ଟାଣୁଥିଲେ ରଥ। ମାନ କାୁଦୁଅ ମାଦୁଅ ବର୍ଷା ତା ତୁମ ରଥଯାତ୍ରାରେ ପ୍ରାୟ ବର୍ଷା ହୁଏ ସେ ଥର ଆଉ ସେଇ ବର୍ଷାରେ ମାନେ କାଦୁଅ ମାଦୁଅ ହେଇକି ସବୁ ରଥ ଟାଣୁଛନ୍ତି ସୁନା କାନଫୁଲ ଜଣଙ୍କର ହଜିଯାଇଛି ଆଉ ପାଉନି।
ହଁ ସେମିତି ହୁଏ ତ ଆଉ ବଡ ବଡ ଜାଗାକାରେ ବହୁତ ତ ଲୋକଙ୍କ ଯୋଉ ଯାତ୍ରା ଫାତ୍ରା ହୁଏ ନା ଚୁରି ହୁଏ।
ମାନେ ହଜିଗଲା ବୋଲି କଣ ମାନେ ଭାଙ୍ଗି ଯାଇଛି। କାନ ଫୁଲ।
ହୁଁ ହୁଁ। ଆ ମୋର ଏ ପଟେ ହେମିତି ଥର ଯୋଉ ହିଙ୍ଗୁଳା ଯାତ୍ରା ଗଲା ସେମିତି ଆମେ ଯାତ୍ରାଠି ଅଛୁ ସାତ ଆଠ ଜଣଙ୍କର ଏଇ ଭିତରେ କାହାର ଚେନ ଚୋରି ହେଇଗଲା କାହାର କାନ ଫୁଲ ଏମିତି ଚୋରି ହେଇଗଲା।
ଏଇ ଯୋଉ ଭିଡ ତା ଭିତରେ ପ ସେ ଟାଣିଲା ବେଳକୁ ଏଉ ଯ ମୁଁ ଯାଏନି ମୁଁ କହିଲି କାଦୁଅ ମାଦୁଅ ହେଇଯିବ ତ ଏକେରେ ଗୋଡ କାଦୁଆ ମାଦୁଅ ତା ଅପେକ୍ଷା ଏ ଯୋଉ ଭିଡରେ ଏ ମାନେ ଯାହା ମ ଚୁଟି ପୁଟ ଯାହା ଟାଣିଟୁଣା ହେଇଯିବ ଛାଡ। ଆଉ ସେମାନେ ମାନିବେ କି କହିବେ ତମେ କଁପାଇଁ ତାହେଲେ ଆୁସୁଥିଲ ତମେ ଏତେ ତମ ଦେହକୁ ଯତ୍ନ କରୁଛ କମ୍ପେଇ ଆସୁଥିଲ ତାହେଲେ। ଅ ତା ଅପେକ୍ଷା ତ ଦୂର କି ନା ହଁ ମାନେ ଠାକୁରଙ୍କୁ ଟିକେ ରଥକୁ ଛୁଇଁ ଦେଇକି ପ୍ରଣାମ କରିଦବୁ ସଇଲାା।
ହଁ ସେଇଟା ବି କିଛି ଖରାପ ନାହିଁ। ଆଉ ରଥଯାତ୍ରାରେ ଘରେ ଭଲ ଭଲ ଖାଦ୍ୟ ବନା ଯା କି ନାଇଁ?
ହଁ ପିଠା ହୁଏ ଆଉ ଏଇ ଯୋଉ ହୁଏନି ଯୋଉ କଡେଇ ପିଠା ଗୋଟେ ବଡ ଗୋଟେ ମୋଟା ଟାଇପର। ହୁଁ ସେଟା ଗୋଟେ ହୁଏ ଆଉ ଚକୁଳି ପିଠା ପିଠା ଆଉ ଏଇ ଯୋଉ ଚକୁଳି ପିଠା ଯୋଉ ପୁର ପଡିକି ହବ ମାନେ ପତଳା ଚକୁଳି ତା ଉପରେ ପୁର ତା ଉପରେ ପୁଣି ଆଣ ଦେଇକି କରାହବ ସେଇଟା ମାନେ ବଢ଼ିଆ ଲାଗେ।
ହମ୍ଁ ହୁଁ ଆମର ବି ଆଡେ ସେଇଭଳି ତ ହୁଏ ଆଉ ଗାଁ ଗୁଡିକରେ ମାନେ ଯେମିତି ପୁରୀରେ ଭିଡ ଏତେ ବି ତ ହୁଏନି କିନ୍ତୁ ଭିଡ ହୁଏ ପାଖ ଘର ଗାଁ ଲୋକାମାନେ ସବୁ ଯୋଉମାନେ ଟାଣିବା ପାଇଁ ପାଉନାହାନ୍ତି ସେ ଯଉ ଗାଁରେ ହୁଏ।
ରଖୁଛିୁ ନା ଦେଖିବୁ ଏଇନା। କଣ? ହ୍ୟାଲୋ।
ହଁ।
କଣ କହିଲ ଦିଦି?
କହିଲି ତ ପାଖ ଆଖ ଗାଁ ର ମାନେ ଏଠେ ଯେମିତି ପୁରୀରେ ତ ଭିଡ ଏତେ ଭିଡ ହୁଏନି କିନ୍ତୁ ଯେହେତୁ ପାଖ ଗାଁ ଟାରେ ହୁଏ ସବୁ ଲୋକମାନନେ ଯାଆନ୍ତି ପାଖାପାଖି ଭିଡ ଟିକେ ହୁଏ ଆଉ। ହୁଁ ତାପରେ ମଝିରେ ଗୋଟେ ଦିନ ଯାନ୍ତି ଯେ ଯାହାର ମାନେ ଖୁସିରେ ଯଉ ମାନଙ୍କର ପଇସା ଅଛି କି ଖୁସି ରେ ସେମାନେ ସେଇଦିନ ଖାଇବା ପାଇଁ ଦିଅନ୍ତି ସେଠି ବେଳେ ବେଳେ ଉପମା କ ନହେଲେ ଡାଲମା ଦିଅନ୍ତି ଗୋଟେ ଦିନ ପୂଜା ହୁଏ ନା ଯୋଉ ଯେତିକି ଦିନ ରୁହନ୍ତି ବାହାଡା ଯାଏ ଠାକୁର ଯୋଉଠି ଜାଗାରେ ସେଇଠି ଦିଅନ୍ତି ଉପମା ଡାଲମା ଏମିତି ଦିଅନ୍ତି ଆଉ।
ହଁ ଆମର ବି ଏଠି ଯୋଉ ଯାଆନ୍ତି ମାଉସୀ ମା ଘରକୁ ଯୋଉ ଠାକୁର ଯାଆନ୍ତି ଏ ସେଇଠିକିନା ମାନେ ଦିଆ ହୁଏ ବଡ ହାଟ ବଡ ହାଟରେ ମାଉସୀ ମାଙ୍କ ଘର ସେଇଠିକିନା ରହନ୍ତି ଯେଉଁ ସେଠି ତ ଠାକୁରଙ୍କର ମାନେ ସୀମା ଘରେ ର ଜଣିଥିବ ତଇଠି ପଖାଳ ପଖା ଦିଆ ହୁଏ ପଖାଳ ଠାକୁରଙ୍କୁ ଦିଆ ହୁଏ ଭୋଗ ଲାଗେ ପଖାଳ ଶାଗ ବଡିଚୁରା ଆ ମାନେ ଦହି କାଞ୍ଜିି ତୋରା କଣ ଏନ୍ତି ଡ କତରାଣୀ ସେଇଟା ସବୁ ମାନେ ସେଇଟା ଭୋଗ ଲାଗେ ମାନେ ସେଠି ଗୋଟେ ଅଲଗା ପ୍ରକାର ଭାଇବ୍ସ ମାନେ ହେଠି ସବୁ ଥାଆନ୍ତି ଲୋକ ହେଠି ପୁରା ଭିଡ ଯିଏ ନଯାଏ ମାନେ ଯିଏ ତ ଗଲା ସେଠି ଦେଖିଲା ଆଉ ଯାହା ମାନେ ଘର ବଡ ହାଟ ଟିକେ ପାଖ ଦୂର ହେଇଯାଉଛି ନା ସେଠି ମାନେ ଯିଏ ନ ଯାଇ ପଲା ଏଠି ପୁଣି ଅନେଇଥାନ୍ତି ବାହୁଡା ଦିନରେ ତତବେଳେ ଠାକୁରେଳନ୍ତି ଟିିପୁଣି ଦେଖନ୍ତି ଆଉ। ମାନେ ଏଠି ଯେତେବେଳେ ଠାକୁର ରହନ୍ତି ତି ଏ ବାହୁଡା ପର୍ଯ୍ୟନ୍ତ ଯେତେବେଳେ ପଲେ ମାନେ ବାହୁଡା ଆସିବ ମାନେ ଯୋଉ ରହନ୍ତି ଯେଉଁ ସୁନାବେଶ ହେବ ଆ ଠାକୁରଙ୍କର ଆଉ ପୁଣି ଯୋଉ ଗୋଟେ କଣ ଟେ ହବ ଯୋଉ ହୁଏନି ନା ସେଠି ସନ୍ଧ୍ୟା ଭୋନ ଗୋଟେ ଆଇ ଭୋଜନ ହେଇଟା ସନ୍ଧ୍ୟା ଭୋଜନ ହ ସେଠି ଆ ଆସନ୍ତି ଭଜନ କୀର୍ତ୍ତନ କରନ୍ତି ଏଇଟା ଦି ଦିନି କାଳ ସନ୍ଧ୍ୟା ଭୋଜନ ଲାଗି ଯାଇଥିବ ଯେ ସେଠି ପୁରା ଲୋକମାନୋନେ ଭିଡ ଆଉ ଠାକୁରଙ୍କୁ ଦେଖିବା ପାଇଁ ଯେହେତୁ ଏତେ ଦିନ ପରେ ଠାକୁର ପଦା ଉ ବାଛନ୍ତି ଲୋକମାନୋନେ ଆଉ ଜଗନ୍ନାଥଙ୍କୁ ତ କିଏ ନ ଭଲ ପାଏ। ଆଉ ତାଙ୍କୁ ତ ଦେଖିବା ପାଇଁ ଚାରିଆଡୁ ଲୋକ ଧାଇଁ ଆସନ୍ତି ଯେ ଯୋଉ ପଦାରେ ଅଛନ୍ତି ଠାକୁର ଏବେ ପଦାରେ ଅଛନ୍ତି ଯେମିତି ଦର୍ଶନ ମିଳିବ ମନ୍ଦିରକୁ ଆଉ ଭିତରେ ଥାାଇକିନା ଦେଖିଲେ ଆଉ ସେ
ହଁ ତାରୋଟା ଅଲଗା ଆସନ୍ତି ତାପରେ ଆମର ଏଇଟା ତ ରଥଯାତ୍ରା ଟା ଖାଲି ଓଡିଶା ଭିତରେ ନାହିଁ। ଏଠି ବାହାର ଦେଶ ମାନଙ୍କରେ ବି ମାନେ ଏତେ ଭକ୍ତ ଭଲ ପାଆନ୍ତି ଜଗନ୍ନାଥଙ୍କୁ ଯେ ବାହାରେ ବି ତାଙ୍କର ରଥଯାତ୍ରା ସମୟରେ ସେମାନେ ବି ରଥ ଟା ଆଣିବା ପାଇଁ ଛୋଟ ରଥ ଟେ ହବ ସେମାନେ ବନେଇକି ବାହାରେ ବି କରୁଛନ୍ତି ଏଞ୍ଜୟ ବହୁତ କରୁଛନ୍ତି।
ହଁ ଆମର ଏଇଠି ତ ଛୋଟ ପିଲା ସେମିତି ଆଉ ମାନେ ବଡ ରଥ ବଡ ପିଲା ଟାଣୁଛନ୍ତି ଆମକୁ ତ ଛାଡିବେନି। ଆଉ ଆମେ ଦଳାଦୋଳି ହେଇଯୁବୁ ବୋଲି ଘରେ ତ ବା ବାପା ମା ବି ପାଟି କରିବେ ନା। ତାଙ୍କ ଡରରେ ତାଙ୍କ ସେମାନେ ଗୋଟେ ଛୋଟ ରଥ କରିଦିଅନ୍ତି ଜଗନାଥ ବଳଦ୍ର ସୁଭଦ୍ରଙ୍କ ଛୋଟ ଛୋଟ ରଥ କରିଦେଇଥିବେ। ଟାଣିବେ ଝିଅ ପିଲା ହୁଅନ୍ତୁ ଝିଅ ପିଲା ତାଙ୍କ ସୁଭଦ୍ରା ରଥ ଟାଣି ନେଇକି ଯିବେ। କହିବେ ବଡ ଦିଦି ମାନେ ଟାଣୁଚନ୍ତି ଆମେ ଏଠି ଟାଣି ପାରିବୁନୁ କାଦୁଆ ମାଦୁଅରେ ଚକୁଡି ଦେବେ ଆଉ ଘରେ ସବୁ ପାଟି କରନ୍ତି ବୋଲି ଛୋଟ ଛୋଟ ଛୋଟ ରଥ ନେଇକି ଟାଣିକି ନା ପଛେ ପଛେ ଏମାନେ ଯାଆନ୍ତି ତାଙ୍କୁ ଦେଖିଲେ ଆଜ୍ଞା ହସ ଲାଗେ। ତାଙ୍କୁ ଖୁସି ବି ଲାଗେ ସେତିକି କଣ ପାଇଁ ନା ଆମେ ଏତିକି ନ କରିବା ସେମାନେ ଛୋଟ ପିଲା ତାଙ୍କ ରଥ କରିକି ତାଙ୍କର ଟାଣି ଟୁଣାକି ନେଇକି ଯାଉଛନ୍ତି ରଥ ଆଉ ତା ପଛରେ ଦେଖିବ ବେ ରୁଣୁ ବାଲା। ଛୋଟ ଛୁଆଙ୍କର ଆଉ ର ଥ ଏକର ଟାଣିବ ଏକର ବେଲୁନ ବାଲା ପୁଣି ଛଣା ଛୁଣି ଯୋଉ। ଖାଇବା ପଡିଥିବ ବରା ଦହିବରା ଏମିତି ସବୁ ଆଉ ଯୋଉ ପାମ୍ପଡ ଫାମ୍ପଡ ସବୁ ଛୁଣାଛୁଣି ହେଇଥିବ ଏକରେ ବର୍ଷା ଝିପି ଝିପି ପକଉଥିବ ଆମେ ଆର ବର୍ଷ ମାନେ ଛତା ଧରିକି ଠିଆ ହେଇକି ମାନେ ଦେଖୁଛୁ ବର୍ଷା ନାଧୁଛି। ଲୋକ ଏକ ରେ ର କିନ୍ତୁ ନାଦୁଛି ବର୍ଷା ପୁଣି ଛାଡିଗଲା। ଅପେକ୍ଷା କଲି ଦଶମିନିଟ୍ କଲେ ଛାଡି ଯାଉ ରଥ ଟାଣିବା ମଝିରେ ରଖିଦେଲେ ରଥକୁ ପଳେଇଆଇଲେ। ସବୁ ଜେ ଜୁଆଡ ହେଇଠିକିନା ବ ଦାଣ୍ଡ ମନ୍ଦିର ଲକ୍ଷ୍ମୀ ମାଆଙ୍କ ମିରରେ ସବୁ ଠିଆ ହେଇ ପଇଲେ ଏବାଟେ ବଡ ମନ୍ଦିରଟା। ଲକ୍ଷ୍ମୀମାଙ୍କ ମନ୍ଦିର ସେଇଠି ଭିତରେକିନା ସମସ୍ତେ ଠିଆହେଇ ପଡ଼ିଲେ ଆଉ କଉଠି ଦୋକାନ ବଜାର ଗଳିକଞ୍ଜିରେ ସବୁ ଠିଆ ହେଇ ପଇଲେ। କ ଦଶ ମିନିଟ୍ ଯାଉ ବର୍ଷା ଛାଡୁ। ସବୁଜା ଟାଣିବା ବର୍ଷା ଯେନି ଛାଡିଗଲା ଏଠୁ ଗଲେ ସବୁ ଟାଣିବା ପାଇଁ ଯେ ଫୁଣି ଅ ଧା ରହିଚନ୍ତି ପୁଣି ଟିକେ ଟିକେ ଟିକେ ଟିକେ ଗୁଣ୍ଡି ବର୍ଷା ଭଳିଆ ଟିକେ ପକେଇଲେ।
ହଉ ତୁ ଯାଆ କଣ କର ମୁଁ ପରେ ଲଗେଇବି ଆଉ।
ହଁ, ହଁ ଦି ଯଦି ଆଉ ତମେ ଯାଅ ତମର କଣ କାମ କରିବ, ଆଉ ହଁ, ହଁ ଠିକ ଅଛି।